ହଁ ସାନ ଭାଇ ସାନ ଭାଇ
ହଁ ବଡ଼ଭାଇ ନମସ୍କାର।
ହଉ ସାନ ଭାଇ ନମସ୍କାର। ଆଉ କଣ ଦେହ ପା ଭଲ ଅଛି?
ହଁ ଏଇ ଯାଇଥିଲି ଗୋଟେ କଲ୍ ରୋଷେଇ କଲ୍। ରୋଷେଇ କଲ ସାରିକି ଆସିକି
ଓହୋ, ଆ ଭଲ କଲ୍ ଟେ ପାଉଚ ବାହାଘରିଆ ରେ ତ ଚାଲିଚି ସିଜିନି ଆଉ ନା। ଆ ଆଉ ଭଲ ଆଉ। ଆ କେତେ କଣ ପିଲା ଅଛନ୍ତି ଆପଣଙ୍କ ପାଖରେ ଷ୍ଟାପେ?
ନା ମୁଁ ଷ୍ଟାଫ୍ ହେଇକି ଅଛି। ଆମର ସେ ମାଲିକ ଜଣେ ରହୁଛନ୍ତି। ମୋ ଅଣ୍ଡର ରେ ଚାରିଟା ହେଲ୍ପର ଆଉ ଆମର ମିସ୍ତ୍ରୀ ଦୁଇଟା ମିସ୍ତ୍ରୀ ଚାରଟା ହେଲପର୍ ମିଶିକି ଯାଉଚୁ ଗୋଟ ଟିମ୍ କରିକି ଆଉ।
ଓହୋ, ତାହେଲେ ଭଲ କଥା ଆଉ। ଏଇନା ବାହାଘରିଆ ଭଲ କଲ। ଆ କେତେ ଟଙ୍କା ପଇସା ରଖିଛନ୍ତି?
ପଇସା ଆମେ ସେମିତି ରଖିନା, ଆମର ପ୍ଲେଟ୍ ହିସାବରେ ରଖିଚୁ।
ଆ ପ୍ଲେଟ ଆ ତା ଆପଣ ଧୀରେ ଧୀରେ ବଡ ପୁରା ରୋଷେଇଆ ହେଇଗଲେଣି ଆଉ। ଆଉ ମୁଁ ଜାଣିନି ମୁଁ କହିଲି ଆପଣ କୋଉଠି ଏଇ ଗ କୋଉଠୁ ଆଇ ରହିଥିଲେ ବୋଧେ ପଳେଇ ଆଇଲେଣି ମୁଁ କଣ ଜାଣିଚି ଆପଣ ଏଡ଼େ ବଡ଼ ରୋଷେଇଆ ବୋଲି।
ହେ ହେ ନାଇଁ ନାଇଁ ଆପଣ ବଡ ଭାଇ ମାନଙ୍କର ଆଶୀର୍ବାଦ ରହିଲେ ଏମିତି କେତେ ଆଗକୁ ଯିବା ଆମେ ଆଉ।
ନା ମ ଆଶୀର୍ବାଦ କର୍ମ କର୍ମ ହିଁ ଭଗବାନ। ଆ ଆଶୀର୍ବାଦ କଣ ନିଜେ ଯଦି ନକର୍ମ କରିବ ଆଉ ଆସିକି କିଏ କାହାକୁ ଖୋଇଦେବ ନା ଦେଇଦେବ।
ନା ହଁ।
ଓହୋ। ଆଉ ରୋଷେଇ ଫୋଷେଇ କେ ହଁ କୁହ।
ଲୋକମାନଙ୍କୁ ଭାଇ ଖାଲି ଦେଖା ଯାଉଚି ପଇସା ଇନକମ୍ ଟା। ଆମେ ଯୋଉ ନିଆଁରେ ଠିଆ ହେଇକି ଏତେ ସମୟ ଖରା ଧାସ ଖାଉଚୁ। କୋଉଠି ଲୋକ ଆମ ପଇସା କାଟି ଦଉଛନ୍ତି। ଯେ ରୋଷେଇ ନହେଲେ ପଇସା ଆମକୁ ଦଉନାହାନ୍ତି, ଭଲ ନ ଲାଗିଲେ ବାରି ଦଉଛନ୍ତି ଛି ଛାକରା କରୁଛନ୍ତି। ସେଇଟା ଲୋକଙ୍କୁ ଆଉ ଦେଖ୍ ଖାଲି ଆମ ଇନକମ୍ ଟା ତାଙ୍କୁ ଦେଖାଯାଉଚି। ନା କହୁନାହାନ୍ତି।
ହଁ ଠିକ୍ କଥା ବାର ଲୋକ ବାର କଥା କହିବେ ଆଉ କଣ କରିବା। ସବୁ କିଛି ଦରକାର ନାହିଁ। କାମ କରିଚାଲ, ଆପଣଙ୍କୁ କିଛି । ଖରାପ କାମ ତ କରୁନାହାଁନ୍ତି। ଆପଣ ତ ରୋଷେଇ କରୁଛନ୍ତି ଲୋକମାନେ ଙ୍କୁ ସନ୍ତୁଷ୍ଟ କରୁଛନ୍ତି। ବୁଝିପାରିଲ। ଆଜିକା ବି ସମୟରେ ଯୋଉ ରୋଷେଇଆ ମାନଙ୍କ ଯୋଉ ଅଭାବ, ଯାହା ହଉ ତ ଆପଣମାନେ ରୋଷେଇ ଗୋଟେ ଗୋଟେ ବାହାରିଲେ ଭଲ
ଆଜି ବା ଆଜି ଗୋଟାଏ ଘର ପ୍ରତିଷ୍ଠା ହେଇ ରୋଷେଇ ସାରିକି ଆସିଲି। ତାଙ୍କର ହଁ। ହଁ ତାଙ୍କର ଖରାବେଳ ଖାଇବେ ଆଉ ସାରିଦେଇକି ପଳେଇଆଇଲୁ ଆଉ
ଓହୋ ଆଉ କଣ କଣ ସବୁ ଜିନିଷ ବନେଇଥିଲେ?
ତାଙ୍କର ଆମେ ରାତି ଚାରିରୁ ଯାଇଥିଲୁ। ଆମ ମିସ୍ତ୍ରୀ ମୁଁ ଆଉ ଚାରି ଜଣ ହେଲ୍ପର। ହଁ ରାତି ଚାରରୁ ତାଙ୍କର ସ ସିଏ ତାର ଅଲଗା ଆଣିଥିଲେ ଆମକୁ କହିଥିଲେ ଆମକୁ ଯୋଗେଇକି ନା ଆମ ଗାଁ ଛୁଆ ତାରଥିଲେ ଆଉ
ହଁ ଆମ ଆଡେ ବି ଆମର ବାଣ୍ଟିବାକୁ ଯିଏ ଆସିଥିଲେ ସେ ଜଣକା ତିନିଶହ ଲେଖାଁ ନେଇଥିଲେ ଆଉ ରେଟଟା ଏତେ ଥିବ ତ ଆପଣଙ୍କର ପ୍ଲେଟ ଆଉ
ହଉ ପ୍ଲିଜ।
ବୁଝିପାରିଲେ ହ୍ୟାଲୋ। ପ୍ଲେଟ୍ ସିଷ୍ଟମ ନା ଆଉ ପ୍ଲେଟ୍ କେତେ ରହୁଛି ଆପଣଙ୍କର? କଣ କଣ ସବୁ ଜିନିଷ ରହୁଛି ପ୍ଲେଟ୍ ରେ?
ସେଇଟା ଆପଣଙ୍କର ଖାଦ୍ୟ ଉପରେ ନିର୍ଭର ଆପଣ ଯଦି ଆଇଁଷ ପ୍ଲେଟ ରଖିବେ ନିରାମିଷ ପ୍ଲେଟ୍ ରଖିବେ ତ ଯାକ ରହିବ ଆଉ ଆପଣ ଯଦି ଆମକୁ ମେନୁ ଦେବେ ଆପଣଙ୍କର ଏଇଆ ଏଇଆ ଖାଦ୍ୟ ରହିଲା ଆମେ ସେଇ ହିସାବରେ ବନେଇବୁ।
ଓହୋ। ହ ଆପଣ ତ ଭଲ ବଡ଼ ରୋଷେଇଆ ହେଇଗଲାଣି ଆଉ ଏଥର ଠିକ୍ ଅଛି ଆମର ଏବେ ଲୋକଙ୍କ ଘରେ ଏତେ ହେଲେ ମୁଁ ଆପଣଙ୍କୁ ଯୋଗାଯୋଗ କରିପାରିବି ତ?
ନିହାତି ନିହାତି। ବଡ ଭାଇ ଆପଣ ଏମିତି କଥା କହୁଛନ୍ତି ଯେତେ କାମ ଥିଲେ ଜାଣିକି ଆପଣ କାମକୁ ଆଗେଇବି
ନା ମ ଆପଣ କହିବେ ଆପଣ ଅଲଗା ଜଣଙ୍କର କାମ ଧରିଛନ୍ତି ମୁଁ ତମକୁ କହିବି ସାଙ୍ଗେ ସାଙ୍ଗେ ଆପଣ କଣ ଆସିପାରିବେ ତମେ ଯେମିତି କଥାବାର୍ତ୍ତା କରୁଛ ଆଉ
ଟିମ ନାହିଁ ନା ମୁଁ ଧରେଇବିନି ତାଙ୍କୁ କାମ କାମ ଧରେଇକି ମୁଁ ପଳେଇବିନା ମୋ ଭାଇ କତିିକି ଆଉ ବୁଝିଲ କି?
ଆ ନା ଯେତେ ଯାହା ହେଲେ ନିଜ କାମ ମୁଁ ଆଗରୁ ଆପଣଙ୍କୁ ଜଣେଇବି ବୁଝିପାରିଲ ସେଇଟା କହିବି? ପଳେଇବି ଆଗ କାମ ଛାଡିକି ଯାଇ ହବ କି? ଗୋଟେ ଜାଗାରୁ ଆପଣ ଯାହା କଥା ଦେଇଛନ୍ତି ମାନେ ସରିବାକୁ ପଡିବ।
ରାତି ଚାର ଆସି ପହଞ୍ଚଛି ତାଙ୍କର ହେଲା। ତାଙ୍କର ବନ୍ଧୁବାନ୍ଧବ ଆଉ ତାଙ୍କ ଘର ଲୋକ ପାଇଁ କଲେ ଉପମା ଡାଲମା
ଓହୋ ଉପମା ଡାଲମା। ପ୍ରଥମେ ଖାଇଥିବେ ଆଉ ସକାଳୁ ସକାଳୁ ଭୋଜନ ଆଉ ହଁ।
ହଁ ଭୋଜନ କରିବି ତାପରେ ଆମେ ବସ ସେ ଦେଲୁ ଖିରିଟାକୁ ଆଉ ଖଟାଟାକୁ।
ହଉ କ୍ଷୀରି ଖଟା ବସେଇଦେଲେ ଓହୋ। ହଁ ହଁ ଖିରିଟା କ୍ଷୀରି ଆମର ଗ୍ୟାସ ଜାତୀୟରେ ହଉଥିଲା ନା ଆମେ ଏଇ ଜାଳନୀୟ କାଠପାଠରେ ହେଲେ ଭଲ ଲାଗେ।
କାଠ କାଠ। ଇଏ ଯୋଉ ଆପଣ ଯୋଉ କହୁଛନ୍ତି? ଯେଉଁ ଇନ୍ଧନ ଗ୍ୟାସ୍ କହୁଛନ୍ତି ସେଥିରେ ଟେଷ୍ଟ ଭଲ ଆସିବନି ତେଣୁ କାଠରେ କରିବେ
ଆଉ ସ୍ୱାଦ ଭଲ ଆସିବନି ସ୍ଵାଦ ଭଲ ଆସିବନି କା ଥରେ ଭଲ ଆସିବ ସ୍ୱାଦ ଆପଣ କହୁଛନ୍ତି ପା ସେଇ ଯୋଉ କ୍ଷିରି ଟା ବନେଇଛନ୍ତି ଆପଣ କାଠରେ ଆଉ ଓହୋ ଆ ତାହେଲେ ଆପଣ ଆପଣ ଠାରୁ ମୁଁ ଜାଣୁଛି ବୁଝିପାରିଲ ଆମ
ଆଜ୍ଞା ଦିଦି ଘଟା ଫାଷ୍ଟ ବସେଇ ଦିି
ଆଜ୍ଞା।
ଆପଣ କଣ କିଲ ନା ଆମ ହେଲ୍ପର କୁ କହିଲି ପନିର ଛାନିର ଛାଣି ଦେଲା। ପନିର ଛନିଦେଲା ପରେ ଆଉ ଯା ପୋଟଳ ଛନି ଦେଲା ହଁ ପୋଟଳ ପନିର ଛାଣିଦେଲା।
ଓହୋ।
ତାପରେ ଆମେ ବେସନ ଆଇଲା। ବେସନକୁୁ କଣ କଲୁ ନା ପାଣି ପକେଇ ଦଳିଲୁ ଗରମ ପାଣି ଦେଇ ଗରମ ପାଣିରେ ଦଳିବା ଦ୍ଵାରା ହଁ ଗରମ ପାଣିରେ ଦଳିଲେ ବେସନ ଟା ଫୁଲିବ।
ଓହୋ ହଁ ହଁ ହଁ ଏ ଆପଣ ତ ସବୁ ଜାଣିଛନ୍ତି ଆଉ।
ହଁ ଏ କାମ କରିକରି ଦିଇ ଧୀରେ ଶିଖିବା କଥା ଆଉ। ତାପରେ କଣ କଲୁ ନା ସନ ପୁରା ସାଇଜ କରି ଇଏ ଉପରେ ଥୋଇଦଲୁ ଥୋଇ ଦେଇକି ଛୁରୀରେ କାଟିଲୁ ସବୁ ଚାରି କଣିଆ କରି। ଚାରି କଣିଆ କରିକି କାଟିଲ ପରେ ପନିର ପନିର ପିସ ବାସ ଦେଖିବ। ତାପରେ ତାକୁ ଛାଡିଲୁ ବେଶୀ କିନ୍ତୁ ଭାଇ ବଡ଼ ଭାଇ ଏତିକି କଥା ଲୋକମାନେ ଖାଇଲେ ଶାନ୍ତିରେ ସ୍ଵାଦ ଅସ୍ୱାଦ ଅଲଗା କଥା କିନ୍ତୁ ଲୋକମାନେ କହିଗଲେ କି ନାଇଁ ତେଲ ମସଲା ଠିକ୍ ଅଛି। ଏଇଟା ମୋର ବହୁତ ଖୁସି ଲାଗିଲା।
ତ ଏ ମନେ ରଖନ୍ତୁ ସବୁବେଳେ କାମ କରିବୁ ଯେତେ କମ୍ ମାତ୍ରାରେ ଦେଲ ଇଏ ବ୍ୟବହାର କରିବି କାରଣ ବଢିଆ ମାତ୍ରାରେ ପକେଇଲେ ଲୋକ ସ୍ୱାଦ ସିନା ବଢିଯାଏ କିନ୍ତୁ ପେଟ ଖରାପ ହେଇଯାଏ ବୁଝିପାରିଲ।
ଏଟା କୁଣ କହିଲେ ଆପଣ।
ଆଉ।
ତେଲ ଅଧିକା ପଇିଲଲେ କୋଉଠି ସ୍ଵାଦ ବଢେ ନାହି। ଆପଣଙ୍କୁ ଲାଗିବ କି ହଁ ମସଲା ଅଧିକା ହେଇଛି କିନ୍ତୁ ନା ତ ତେଲର ଭାଗମାପ ଆପଣ ଯେ କମ ତେଲ ହେଲେ ବି ସ୍ଵାଦ ଲାଗିବା ଦରକାର। ଆପଣ ଯଦି ମସଲା ଠିକ୍ ଠାକ୍ ରଖିବେ ମସଲା ଠିକ ରଖିବେ ଆପ ମେନ୍ ହେଲା ଆପଣ ଯୋଗାଡିଆ ଅଉ ଘର ବାଲା ଯଦି ଠିକ ଠାକ ଆପଣଙ୍କ କଥା ଅନୁସାରେ ସବୁ ଜିନିଷ ଆଣିଥିବ ତାହେଲେ ଆପଣ କମ୍ ତେଲରେ କରିବେ।
ଆମେ ଯୋଉ ଆଣିଥିଲୁ ଏଭରେଷ୍ଟ କମ୍ପାନୀର ଜିନିଷ ସବୁ ଭଲ ପଡୁଛେ ଭଲ ଭଲ ନା ଅଲଗା କିଛି ଆମକୁ
କମ୍ପାନୀ ବିଷୟରେ କିଛି ନାହିଁ ଅଲଗା କଥା।
ଓହୋ ଯଉଁ ହେଲେ ବି ଆପଣ ହେଲେ ବି ଚଳିବ ଓହୋ ଆ ତାହେଲେ ଭଲ କଥା ଆଉ। ମୁଖ୍ୟ କାରଣ।
ହଁ ତାପରେ ବଡ ଭାଇ ନିଆଁ ପାଣି କଥା କେତେବେଳେ କଣ କହିହବ? ଟିକେ ଭାଗ ମାପ ଏପଟ ସେପଟ ହେଇଗଲେ ସ୍ଵ୍ଵାଦ ବିଗିଡି ଯିବ।
ହଁ ସେମିତି କୋଡିଟା ରୋଷେଇ କଲେ ଦି ଦିଟା ବାଗା ସବୁ ଯଦି ଭଲ ହୁଅନ୍ତା। ଖରାପ କୋଉଠି ଆସନ୍ତି ଠିକ ଅ ଏମିତି କିଛିଟା ଭୁଲ କଲେ ସିନା ତାକୁ ସୁଧାରିବା। ଆଉ ଭୁଲ ରହିବନି ଆଉ ଜିନିଷଟା ହବ କେମିତି?
ଆପଣ ଗାଁରେ ଯୋଉ ବାହାଘର ହଉଛି କି । ହଉଛି ଖେଳ କ୍ରିକେଟ ଖେଳ ଟୁର୍ଣ୍ଣାମେଣ୍ଟ ହଉଛି ଗଣେଶ ପୂଜା ଲକ୍ଷ୍ମୀ ପୂଜା ସରସ୍ଵତି ପୂଜା କଲ ଗୁଡା କିଛି ଦିଅନ୍ତୁ ମୋତେ।
ହଉ ଆପଣଙ୍କ ଶୁଣନ୍ତୁ ଆପଣଙ୍କ ନମ୍ବର ତ ମୋ ପାଖରେ ରହିଲା ମୁଁ ଜାଣିନି ଆପଣଙ୍କ ଯୋଉଁ କାର୍ଡ଼ଟି ବନେଇଛନ୍ତି। ଗୋଟେ କାର୍ଡ ଟି ବନାଇ ଆପଣଙ୍କର ଏତିକି ଟିମ୍ ଅଛି ଏତିକି ପିଲା ଅଛି ଯୋଗାଯୋଗ ଆମେ ବି ଲେଖାଥାଏ ନମ୍ବର।
ସେଇ କାର୍ଡଟା ଆପଣ ମତେ ଫ ଫଟୋ ଉଠେଇ ହ୍ୱାଟସଆପ୍ ଟିକେ ଦେଇଦେଲେ
ଆର୍ ବା ଆପଣ ଚଣ୍ଡି ଚଣ୍ଡିଗଡ଼ ଯାଉନାହାନ୍ତି କି?
ନାଇଁ ଆମର ଟିକେ ଯାଇନୁ ଟିକେ ଦେହ ପାତି ଖରାପ ଅଛି ଯାଇନୁ ସେଇଥି ମୁଁ କହୁଛି ଏ ଯାଇନି ଏ ପନ୍ଦର ଦିନ ହେବ ଯାଇନି। ଭାବୁଛି ଆଜି ଟିକେ ଯିବି ଟିକେ ବୁଲାବୁଲି କରି କହୁନାହାନ୍ତି।
ବଡ଼ ହୋଡିଙ୍ଗ ମରାହଇଛି ତା ଉପରେ ଲେଖା ହେଇଛି ଅର୍ଣ୍ଣପୂର୍ଣ୍ଣା କ୍ୟାଟ୍ରରିଂ।
ଆଉ ସେଇ ଯୋଉ ମୁଁ ଯାଇନି ବୋଲି ଦେଖିନି ଆଉ। ଆ ଜଣେ ଆମ ବଜାରରେ ଆସି ଆପଣ ଏ ଆପଣ ତ ଆମ ବଜାରରେ ଆସି ମାରି ସାରିଲେଣି ଆଉ ଆମେ ଆଉ କଣ?
ନାଇଁ ନାଇଁ ଆପଣ ମାନଙ୍କ ଦୟା। ଆପଣ ମାନଙ୍କ ଆଶୀର୍ବାଦ ଦୟା ପାଇଁ ବନ୍ଧୁ ଆଜି ମୁଁ ବଡ଼ ହେଇକି ଏଇ ଜାଗାରେ ପହଞ୍ଚିଛୁ। ଆଉ ଆପଣ ଯଦି ଏମିତି କହିବେ ଆଉ ଆମେ ଆଉ କୋଉଠି କଣ କହିବୁ?
ଓହୋ ହଉ ଦେଖିଆ ହଉ ସାନ ଭାଇ ଦେଖିବା ତମ ହାତ
ନା ନା ନା ନା ବଡ଼ ଭାଇ ହଉ ଦେଖିବା ନୁ ମୋତେ ଆପଣ କଲ୍ ଆଣିି ଦେବେ ଯେମିତି।
ହଁ ହଁ କଲ୍ ତ ନିଶ୍ଚୟ ନିଶ୍ଚୟ କଲ ଦେବି ଶୁଣ
ଆପଣଙ୍କ ଗାଁ ରେ ମୁଁ କ୍ରିକେଟ ଖେଳିଛି ସବୁ ସମୟ ବିତେଇଛି ମତେ ଆପଣ କଲ୍ ଦେବେ ସେ ଗାଁରେ ମୁଁ ଦି ତିନଟା କଲ କରିକି ଯେମିତି ହେଲେ।
ହଁ ହଁ ନିଶ୍ଚୟ ନିଶ୍ଚୟ ମୁଁ ଏଥିରେ କଲଦେବି ଏଇ ଆଗଟା ଆଗତ ଦିନରେ ଆମର କିଛି ମେଳା ମହୋତ୍ସବ ଆସିବାର ଅଛି ଆପଣଙ୍କୁ ନିଶ୍ଚୟ ମୁଁ ଯୋଗାଯୋଗ କରିବି ବୁଝିପାରିଲେ। ଆପଣ ଟିକେ ଆସିବେ ମନେକରିକି ଆପଣ ଆସୁନାହାନ୍ତି ହଁ କୁହନ୍ତୁ।
ଆପଣ ପାଇଁ ରେଟ୍ କମ ଲାଗିବ। ରେଟରେ ମୋ ବଡ଼ ଭାଇ କାମ ରେଟ୍ ପୁରା କମ୍।
ହଁ ସମ୍ପର୍କ ଦେଖି ଆମ କାମ ହୁଏ ପଇସା ପତର କଣ ଅଛି ବୁଝିପାରିଲେ? ଆଉ ଆଉ ଆପଣ କଣ ଏବେ କଣ କହିଲେ?
ଆପଣ ଏ କଣ କରୁଛନ୍ତି ମୁଁ କହିଲି ଆପଣ କଣ କରୁଛନ୍ତି?
ଏଇ ବସିଛି ଦେହହାତ ଭଲ ଲାଗୁନି ଟିକିଏ ବଜାରକୁ ଯିବି ଟିକେ ଔଷଧ ଆଣିବି ତ ଆଉ ଟିକେ ପରେ
ହୁଁ
ଏଇ ସମସଯ୍ୟା ପେଟ ଫେଟ ସମସ୍ୟା ଥଣ୍ଡା ହେଇଛି ଏଇଆ ଆଉ
ଆଛା ଆଛା।
ଓହୋ ଆଉ ତମ କାର୍ଡ଼ଟେ ମନକରି ମୁଁ ଆମକୁ ଦେବେ।
କଣ ଗୋଟେ କହୁଛନ୍ତି କଥା ସେଇଟା ବା ମେନ୍ ଜିନିଷ।
ଆ ମୁଖ୍ୟ ଜିନିଷ ହେଟା ହଁ ଆଉ ଶୁଣନ୍ତୁ? ଆପଣ ଗୋଟେ କାମ କରନ୍ତୁ, କାର୍ଡ଼ଟେ ପଠେଇ ଦିଅନ୍ତୁ। ମୁଁ ଟିକେ ଆଖ ପାଖ ଭାଇସିରେ ଯାହାର ଯାହା ଭୋଜି ହବ ତାଙ୍କ ସହିତ କଥା କରେ ଦେଇ ଆପଣ ଆସି ଯୋଗାଯୋଗ କରି କରିବେ ଆଉ ବୁଝିପାଇଲ, ସେଇଭଳିଆ ବି ଟିକେ ରେଟ୍ ଟିକେ କରିବେ ଆଉ ବୁଝିପାରଲେ। ମୁଁ ଯେଦି କହିବି ମୋର ସମ୍ପର୍କୀୟ ଭାଇ ବୁଝିପାଲେ ତ।
ଆପଣ ଯୋଉଠି କହିବେ ରେଟ୍ ଯେତେ କହିବେ ମୁଁ କଁ ଆପଣଙ୍କୁ ଡିମାଣ୍ଡ୍ କରିବି ନା କଣ ଏଡା କହିବି ଏତିକି ମୋତେ ଦିଅ ବୋଲି ଆଉ। ଆପଣ ଯାହା ଖୁସିରେ ଦେବେ ମୁଁ ସେୟା ରଖିବି, ହଉ- ହଉ ବନ୍ଧୁ ଶୁଣନ୍ତୁ? ମୋର ରା- ରାତିରେ ଗୋଟେ ଷୋଳ ପାଲା ଅଛି, ମୁଁ ଯିବି ସେଠି ଗୋଟେ ଛୋଟ ରୋଷେଇ ଏ ହବ ଆଉ ରହିଲି ପ୍ରଣାମ୍।
ହଉ ହଉ ସାନ ଭାଇ ରଖୁଛି ପଣ।
ହୋଉ।